ହାଲୋ।
ହଁ ହ୍ୟାଲୋ ସୁପ୍ରଭାତ।
ସୁପ୍ରଭାତ।
କଣ କରୁଛ।
କିଛି ନହିଁ ଏମିତି ବସିଛି ଆଉ ତମେ।
ହଁ ମୁଁ ବି ସୋଇଛି।
ସୋଇଛ ଉଠିନ କି ଆହୁରି।
ଉଠିକି ଏମତି ଗଡୁଛି ଟିକେ।
ଓହୋ କାହିଁ ରାତିରେ ଶୋଇଲା ବେଳକୁ ଲେଟ୍ ହେଲା କି।
ନା ନା ମୁଁ ଜଲଦି ହିଁ ଶୋଇ ପଡିଥିଲି। ଏ ସକାଳ ଟିକେ ନିଦ ଭାଙ୍ଗୁନି ମୋର ଜଲଦି।
ରାତିରେ ଟିକେ ବେଶୀ ପାଢ଼ୀ ଦେଇଥିବ ସେଥିପାଇଁ।
ନା ନା ବସି ବସି ହାଲିଆ ଲାଗୁଚି ନାଁ। ବସି ବସି ବହୁତ ହାଲିଆ ଲଗୁନିକି ସେଥିପାଇଁ ନିଦ ବି ଜଲ୍ଦି ପଳେଇ ଆସୁଛି ଶୋଇ ପଡୁଛି।
ତାପରେ ଆଜି ତ ଗୋଟେ ଦିନ ହିଁ ଛୁଟି ମିଳୁଥିବ ନାହିଁ କି।
ହଁ ଆଜି ତ ଆମର ଛୁଟି ଅଛି।
ସେଇଟା ତମେ ଟିକେ ଆଜି ସେଥିାଇଁ ଲେଟ ରେ ମାନେ ବେଶୀ ବେଶୀ ଟାଇମ ଟିକେ ଶୋଇ ପଡ଼ିଛ।
ହଁ ଆଉ ଜଳଖିଆ ବନେଇଲଣି ନା ନାଇଁ ସକାଳ ପାଇଁ।
ହଁ ଜଳଖିଆରେ ମୁଁ ବନେଇଲି ପୁରି ଆଉ ମା ବନେଇଛି ଆଉ
ହୁଁ।
ତରକାରୀ କରିଛି।
ବଢ଼ିଆ ମତେ ବହୁତ ପସନ୍ଦ ପୁରୀ ଉପମା।
ପୁରି ଉପମା।
ହୁଁ। ଏପଟେ ବରହ୍ମପୁର ରେ ବହୁତ ମାନେ ଭଲ ମିଳେ ନା। ପୁରୀ ଉପମା ମୁଁ ଯାଇଥିଲି ଗୋଟେ ପରୀକ୍ଷା ଦବା ପାଇଁ ହେଲା ସକାଳେ ପୁରୀ ଉପମା ଖାଇଲି ମତେ ବହୁତ ବଢ଼ିଆ ଲାଗିଲା ମାନେ ପୁରା ସ୍ଵାଦିଷ୍ଟ। ବହୁତ କେତେ ଭଲ ବନଉଛ ଆଉ ସେମାନଙ୍କର ଖାଲି ମାନେ ଏମିତି ଜଳଖିଆ ନୁହଁ। ହେଲା ମାନେ ଦିନ ବଳେ ଆଉ ରାତିରେ ବି ସେ ବନାନ୍ତି ବହୁତ ଭଲ ଖାଇବା ବନାନ୍ତି ସବୁ ହଁ ଭାତ ହଁ। ଏଗୁଡା ବି ସେ ଭଲ ବାନାନ୍ତି।
ସେଇଠି ତ ଆହୁରି ଏବେ ନାଇକି ବରହ୍ମପୁର ବରହ୍ମପୁର ଗଲାବେଳକୁ ଗୋଟେ ବାଟରେ ପଡ଼ିଥାଉଛି ଗୋଟେ ଗାଁ ଟେ ସେ ଗାଁ କାଳୁସଣ୍ଡୁ ପୁରୁ ବୋଲି ସେ ଗାଁ ନା ସେଇଠି ନାଇଁ କି ମାନେ ଗୋଟେ ଦୋକାନ ଅଛି ନୂଆରେ ଏବେ ଖୋଲିଛନ୍ତି ତାଙ୍କେ ସେଠିକି ଦୋସା ବନେଇ ଖାଉଛନ୍ତି। ଦୋସା ତ ଜାଣିଛ କେତେ ମାନେ ବହୁତ ସ୍ଵାଦିଷ୍ଟ ସେଇଟା ଖାଇବା। ଆଉ ସେଇଟା ସମସ୍ତଙ୍କୁ ହେଲେ ପସନ୍ଦ ହେଲେଣିି ତାଙ୍କେ ସେଇଟା କରିଥାଉଛନ୍ତି ବଢ଼ିଆ ଲାଗିଥାଉସେ ପୁରା। ସେଇଟା କେବେ ଗଲେ ବରହ୍ମପୁର ଗଲେ ଆଉଥରେ କେବେ ଖାଇବ ତମେ।
ମତେ ବରହ୍ମପୁର ଗଲେ ମତେ ମତେ ଖାଇବା ଟା ବହୁତ ମାନେ ଭଲ ଲାଗୁଛି। ମାନେ ଖାଇବାଟା ବହୁତ ମାନେ ସ୍ଵାଦିଷ୍ଟ ସେଠାରେ।
ହଁ।
ସେ ବିନା ପିଆଜ ରସୁଣ ରେ ବନଉଛନ୍ତି ତଥାପି ଭଲ ଲାଗୁଛି ନା ନାଇଁ।
ହଁ, ହଁ।
ବିନା ପିଆଜ ରସୁଣ ର ଖାଇବା ବି ତାଙ୍କର ଭଲ ଲାଗୁଛି ପୁରା ସାଧା ବନଉଛନ୍ତି।
ସେ ଆଉ ତମେ କେବେ ଟମାଟୋ ଚକୁଳି ଖାଇଛ ଟମାଟୋ ଚକୁଳି।
ଟମାଟୋ ଚକୁଳି ନା ନା ଖାଇନି।
ଆଁ ଖାଇନ କେବେ?
ନା।
ଟମାଟୋକୁ ଏମିତି ମାନେ ସେ ଗ୍ରାଇଣ୍ଡିଙ୍ଗ୍ କରିକିରି ଆଗେ ସେ ବିରିଆଣରେ ପକେଇ ଦେଇ ଖାଉଚନ୍ତି।
ତାପରେ ତା ସହିତ ନାଇ ତମେ ସେ ଚଟନୀ ବନେଇବ ଟିକେ ଆଉ ଖଟା ଟିକେ ବନେଇବ ମୋଟା ମୋଟା ବାଲ୍ ତା ସହିତ ଖାଇବ ବୋଲି ବୋହୁତ ସ୍ଵାଦିଷ୍ଟ। ଆଉ ଆଜି ତ ଛୁଟି ଅଛି ବୋଲେ ମୁଁ ଭାବୁଚି ଆଜି ଆଜି ଟିକେ ବେଶୀ ଫିଲ୍ମ ହେରାକ ଦେଖିକି କଣ ବୋଲେ ତମେ ଆଜି କେମତି ସମୟ ବିତେଇବ?
ମୁଁ ମୁଁ ତ ଏବେ ଟିକେ ପରେ ଜଳଖିଆ ଟିକେ ବନେଇବି। ରୁଟି ଟିକେ କରି ରୁଟି, ଚାଆ ଆଉ ଆଉ ଟିକେ କଣ ରୋଷେଇ କରି ଆମିଷ ଟିକେ ଆଜି କରିିବି ଭାବିଛି ମୁଁ। ଇଚ୍ଛା ଅଛି ଖାଇବା ପାଇଁ ହେଲା ନହେଲେ ଛ ତୋ ଆଉ ତାପରେ ତାପରେ ଟିକେ ମୁଁ ମୁଁ ବି ସେ ଦେଖିବି କଣ ଗୋଟେ। ଫିଲିମ କଣ ଦେଖିବି ଆଉ ପଢିବି ଟିକେ କିନ୍ତୁ। ପରେ ଆଉ।
କଣ ପାଇଁ ବୋଇଲେ ମାନେ ହୁଁ ଯାହାହେଲେଲ ତ ଆମକୁ ପ୍ରିପାରେ ପ୍ର ପ୍ରସ୍ତୁତି ଟାଇମରେ ଆମର ଏଗଜାମ ପାଇଁ କମ୍ପିଟେଟିଭ ପାଇଁ ଯାହାହେଲେଲ ତ ଟିକେ ଇଏ କରିବାକୁ ପଡିବ ଆଗେ ନା ମାଇଣ୍ଡକୁ ବି ମାନେ ମସ୍ ମସ୍ତିଷ୍କକୁ ବି ସ୍ତିର ରଖିବାର ଅଛି ତାକୁ ବି ତ କିଛି ଯେମତି ଆମେ ସଙ୍କଟରେ ନ ପକେଇକିରି ପୁରା ତାକୁ ବି ଭଲସେ ଯେମତି ଇଏ କରିଲେ ଭଲ ହେଇଥାନ୍ତା।
ହଁ।
କିଛି ନିଜ ସହିତ ସମୟ ବି ହଁ ତାରାତାରିଣୀ ମୁଁ ଯାଇଥାଉଚି।
ହଁ।
ଥରେ ଦିଥର ନା ତିନିଥର ଯାଇଚି ମୁଁ ଏବେ ତାରାତାରିଣୀ।
କେତେ କେତେ ଭଲନା। ମାନେ କେତେ ସୁନ୍ଦର ଲାଗୁଚି ସେ ଜାଗାଟା ମାନେ ବୋହୁତ ମତେ ପୁରା ମାନେ ଶାନ୍ତି ଲାଗୁଚି ସେଠିକି ଗଲେ ନା ନାଇଁ। ଯୋଉମାନେ ବି ସେ ବନେଇଚନ୍ତି ହଁ ଯିଏ ବି ବନେଇଚନ୍ତି ମାନେ ତାଙ୍କର ତାଙ୍କୁ ମାନିବାକୁ ପଡିବ ଏତେ ଭଲ ଜାଗାରେ ତାପରେ ଫୁଣି ଚାରିଆଡେ ପୁରା ଶ-ଶାନ୍ତି ଲାଗୁଚି ଦେଖିଲେ ନା ନାଇଁ। ତଳେ ପୁଣି ଆହୁରି ଗୋଟେ ନଦୀଟେ ଅଛି। ମତେ ଲାଗୁଚି ସେଇଟା ଆମର ଋଷିକୁଲ୍ୟା ନଦୀ ହେଇଥିବ ପରା। ଦେଖିଚ ନା ନାଇଁ ଗୋଟେ ନଦୀଟେ ଅଛି ବୋଲି ସେଠି ତଳେ। ମାନେ ସେଇଟା ତ ପାହାଡ ଉପରେ ଅଛି ନା ମନ୍ଦିରଟା ତା ତଳେ ଗୋ ଟେ ନଦୀଟେ ଅଛି ହଁ। ଭଲ ଲାଗୁଛି ପ୍ରକୃତିରେ।
ଆଉ ଆଉ କେବେ ଘଟଗାଁ ଯାଇଚ?
ନା ନା ଯାଇନି ଯାଇନି ନା ନା ଯାଇନି।
ଘଟଗାଁ ବି କେବେ ଗୋଟେ ଯିବ ବଢିଆ ସୁନ୍ଦର ଲାଗୁଚି ସେ ଜାଗା।
ହଁ ହଁ ଆଉ ମତେ ଚିଲିକା ବି ଯିବାକୁ ଇଛା।
ମତେ ବି। ଚିଲିକା କିନ୍ତୁ ମୁଁ ବି କେବେ ଯାଇନି ଆଉ ସେଇଠି କଙ୍କଡା ଖାଇବାକୁ ବେଶୀ ପସନ୍ଦ ସେଇଠି। କଙ୍କଡ଼ା ଆ ମାନେ ସେଇଠି ହଁ ସେଇଠୁ ବହୁତ ଭଲ ନା, ମାନେ ସେଇଟା ଚିଲିକା ଠାରେ କଙ୍କଡ଼ା ବହୁତ ଭଲ ମିଳେ, ପୁଣି କଙ୍କଡାର ରୋଷେ
ପ୍ରକୃତରେ ମୁଁ ଚି- ଚି ଚିଲିକାଟା ଚିଲିକାଟା କଣ କହିଲ, ଯେତିକି ସବୁ ମାନେ ଦେଖିଛି ହେଲା ଫୋନରେ ଦେଖି ଦେଖିକି ଆଉ ମାନେ ତା ବିଷୟରେ ପଢି ପଢିକି ମତେ ନା, ବହୁତ ଇଚ୍ଛା ହଉଛି ଯିବା ପାଇଁ। କାଇଁକିନା ସବୁ ମାନେ ପକ୍ଷୀ ଗୁଡାକ ଆସନ୍ତି ହେଲା, ଏଇ ଯାକ ସବୁ ତାପରେ ନାଳ ବଣ ଅଛି, ଏଇ ଯାକ ସବୁ ଭାବି ଭାବିକି ମତେ ନା ବହୁତ ଇଚ୍ଛା ହଉଛି। ମୁଁ ଭାବୁ ଛି ଏଇ ବର୍ଷ ଶୀତ ଦିନରେ ତ ଯିବି ବୋଲି ହଁ।
ପକ୍ଷୀମାନେ ଆସିଥାଉଛନ୍ତି ନାଇଁକି ବିଦେଶ
ହଁ- ହଁ- ହଁ ବାହାରୁ ଆସି, ବାହାରୁ ଆସିଥାଉଛନ୍ତି ହଁ।
ସେମାନେ ସେଇଠି ରହୁଛନ୍ତି, ତାପରେ ଅ ମାନେ ତାଙ୍କି ପୁଣି ଏ ଶୀତ ଦିନରେ ବେଶୀ ଆସିିକି ଥାଉଛନ୍ତି।
ହଁ- ହଁ- ହଁ। କେତେ ଭଲ ନା ମାନେ ଆହୁରି ପୁଣି ଯାଉଛନ୍ତି, ମୁଁ ଭାବିଲି ସେ ଚିଲିକା ବିଷୟରେ ଭାବିଲେ ମତେ
ଭୂଗୋଳ ପଢି ପଢ଼ିକିନା, ଆମକୁ ମାନେ ଜାଗା ସବୁ ଯିବାକୁ ବେଶୀ ପସ ଭଲ ଲାଗୁଚି ହୁଁ।
ମତେ ବି ମତେ ବୁଲାବୁଲି ଟା ବହୁତ ପସନ୍ଦ ହେଲା, ମାନେ ସାଙ୍ଗମାନଙ୍କ ସ ସାଥିରେ ବୁଲାବୁଲି କରିବ, ବହୁତ ମତେ ସେଟା ପସନ୍ଦ।
ତମେ ବି କେବେ ସାମାଜିକ ଗଣମାଧ୍ୟମରେ ଦେଖ, ଯେ ସେଇଟା ଯେ ଉଁ ମାନେ ଯେତିକି ସବୁ ଯେ ଭିଡିଓ ଛାଡି ଥାଉଛନ୍ତି, ଯେମିତି କିଏ ମେଘାଳୟରେ ଯେ ଛାଡି ଖାଉଛନ୍ତି, ସପ୍ତନଦୀର ସେଇଟା ଯେ ମାନେ ସପ୍ତ ଭଉଣୀ ଯେ ଗୋଟେ ଆସୁନି କି ସେଇଟା, ସେଇଟା ସେ ସେତି ଇଟା ବି ବହୁତ, ମାନେ ମନକୁ ଜିତି ଦଉଛି ପୁରା।
ହଁ- ହଁ- ହଁ- ହଁ- ହଁ। ତମେ ଯାଇଚ କେବେ ଚିଲିକା ଯାଇଚ, ନା ନାଇଁ?
ନାଇଁ ମୁଁ ତ କେବେ ଯାଇନି ହେଲେ ବି, କିନ୍ତୁ ଦେଖି ଖିବା ଭଗବାନଙ୍କୁ ଦୟାରୁ ହଁ।
ମୁଁ ସେଟା ଭାବିଲେ ନା ମତେ, ମୁଁ ସେଟା ଭାବ ବିଲେ ନା ମତେ ମାନେ ବହୁତ ଆଶ୍ଚର୍ଯ୍ୟ ଲାଗୁଛି। ହଁ- ହଁ- ମୁଁ ଶୁଣିଛି ସେଟା କାହାଣୀ, ଆଉ ଦେଖ ମାନେ କେମିତି ଚାରିଆଡେ ପାଣି ଅଛି, ସେ ଗୋଟେ ମଝିରେ ହିଁ ମାନେ ମନ୍ଦିର ହେଇକି ଠାକୁର ଅଛନ୍ତି, ମାନେ କେମିତି ଏଇଟା? ମାନେ ଭାବିଲେ, ସତରେ ଭଗବାନ ଅଛନ୍ତି ହେଲା କିି। ନା ନାଇଁ ନହେଲେ ଏମିତି, ଏମିତି କେବେ ହୁଏ କି କୁହତ?
ସେଇ ତ ଭଗବାନ ତ ସବୁଆଡେ ଅଛନ୍ତି। ନର ଦେହରେ ହିଁ ନାରାୟଣ ଅଛ ସେଥିଆଇଁ ଆମେ ସବୁବେଳେ ନରଙ୍କୁ ହିଁ ସମ୍ମାନ ଦେଲେ ନାରାୟଣ ସେଇଟା ପାଆନ୍ତି।
ହଁ- ହଁ ଠିକ୍ ଠିକ୍। ହେଲେ ମାନେ ଯେତେବେଳେ ଅଧିକ ଯେତେବେଳେ ପାଣି ହଉଛି, ହେଲା କିି ସେ ମନ୍ଦିର ମ- ମ- ମନ୍ଦିର ମନ୍ଦିର ଉପରକୁ ସେ ଚଢି ଯାଉନି କେମିତି ପାଣି? ହଁ ଏତିକି ପାଣି କେବେ ହୁଏନି ନା, ତାର ମାନେ ଏମିତି କୁଆଡେ ଯାଉଛି ସେ
ହଉନି ବୋଧେ, ହଁ- ହଁ ହଉନି ବୋଧେ ଏମିତି ପାଣି?
ହଁ। ହେଲେ ସେ ପାଖାପାଖି କିଛି ଗାଁ, ତମେ ଯାଇଛ କେବେ ନା ନାଇଁ ସେଠିକି?
ନାଇଁ ମୁଁ କେବେ ଯାଇନି, କିନ୍ତୁ ସେ କାହାଣୀରେ ଯାହା ତାର କାହାଣୀ ଶୁଣିଥିଲି, ଆଉ ଯିଏ ଯାହା ବି ହେଲେ ମାନେ ଯଦି କିଏ ଫଟୋ ଉଠେଇଥିବେ ବୋଲି ଦେଖେଇଲେ ମୁଁ ଯାହା ଦେଖିଛି, ନହେଲେ ମୁଁ କେବେ ନିଜେ ଅନୁଭବ କରିନି ସେଇଠି ଯାଇକିରି କି କେବେ ଡଙ୍ଗାରେ ବି ବସିନି ତମେ କେବେ ଡଙ୍ଗାରେ ବସିଚ?
ନା ନା ମୁଁ ଡଙ୍ଗାରେ ବସିନି କେବେବି ମତେ ବହୁତ ଡର ଲାଗେ।
ନାଇଁ ପ୍ରକୃତରେ ସବୁ କିଛି କରିବା କଥା ଶିଖିବା କଥା ହେଲେ ଜାଣିବା କଥା ଥରେ ଥରେ ତୁ ବସିବା କଥା ହେଲେ ବେଲେ ନିଜ ଭିତରେ ଯେ ଯୋଉ ଡରଟା ଯେ ଥାଉନି କି ସେଇଟା ତ ଯାହା ହେଲେ ହେଲେ କମିଯିବ।
ହଁ ହଁ ଠିକ ହଁ ସେଠି ତ ସବୁ ମାନେ ଯେହେତୁ ସେ ପାଣି ଜାଗା ଟା ସେଠି ସବୁ ମିଳୁଥିବ ନା ମାନେ ଯେତିକି ସବୁ ମାନେ କଙ୍କଡା, ମାଛ ଏଗୁଡାକ ସବୁ
ସମୁଦ୍ର ହଁ ହଁ ହଁ ସେଟି ବେଶୀ ମିଳେ ଥାଉଛି ତାପରେ ପାମ୍ପରେଟ୍ ମାଛ ଏତେ ସେଇଠି ମିଳି ଥାଉଛି ଆହୁରି କଙ୍କଡା ପାଇଁ ତ ପ୍ରାୟ ଜଣ ସେଇଠିକୁ ଯାଉଛନ୍ତି ଖାଇବା ପାଇଁ ଆଉ ପାମ୍ପରେଟ୍ ମାଛ ଶୁଣିଛ କେବେ ଖାଇଛ କି ସେଇଟା ବି ହେଲେ ନାଇଁ ମୁଁ ମୁଁ ତ ଖାଇନି ସେଇଟା କିନ୍ତୁ ଗଲେ ମୁଁ ସେଇଠୀ
ମୁଁ କଙ୍କଡ଼ାଟା ଖାଇଛି କଙ୍କଡ଼ା ବି ମତେ ବହୁତ ପସନ୍ଦ।
ଓହୋ
ହଁ ମାନେ ଏବେ ଏବେ ବର୍ଷା ଦିନରେ କଣ କି ଅଁ ମାନେ କଙ୍କଡ ଯୋଉ ବିଲରେ କଙ୍କଡା ଯାହା ସବୁ ବାହାରକୁ ପଳେଇ ଆସନ୍ତି। ହେଲା ସେ କଙ୍କଡା ଯାକ ମାନେ ସବୁ ଗାଁର ଲୋକ ଯାଇକି ଧରନ୍ତି ହେଲା ଆଉ ସେଇ କଙ୍କଡାଟା ତ ବହୁତ ସ୍ଵାଦିଷ୍ଟ ହଁ। ସେଟା ଦେଶୀ କଙ୍କଡା ହଁ ହଁ ହଁ ସେଲା ବହୁତ ମାନେ ଏବେ ତ ବହୁତ ମିଳେ।
ଓ ହଉ ତାହେଲେ
ହଉ ହଉ ହଁ ହଁ ଠିକ ଅଛି ହଁ।